ଆଜ୍ଞା ଆଜ୍ଞା। ଆମେ ବହୁତ ଭଲ ଅଛନ୍ତି ଆପଣ କେମିତି ଅଛନ୍ତି?
ଆଜ୍ଞା ମୁଁ ବି ଆଜ୍ଞା ଭଲ ଅଛି ଆଜ୍ଞା।
ଆଉ ଆଜ୍ଞା ଏବେ ଆପଣ କଣ କରୁଛନ୍ତି କାମ।
ଆଜ୍ଞା କାମ କଣ କରିବି ଆଜ୍ଞା ଆମେ ଚାଷୀ ଲୋକ ଆଜ୍ଞା।
ଆଜ୍ଞା।
ଆଜ୍ଞା ମୁଁ ଆଜ୍ଞା ଚାଷ ତ ଆଜ୍ଞା କରୁଛି। ଆଜ୍ଞା ବାରିରେ ଆଜ୍ଞା ଆମେ ଦି ଭାଇ ଆଜ୍ଞା ମିଶିକି ଆଜ୍ଞା ଆମେ ପୋଟଳ ଭେଣ୍ଡି ଏଇ ସବୁ ବିଭିନ୍ନ ସବୁ ଚାଷ କରୁଛୁ। ଆଜ୍ଞା।
ବି ସେମିତି ବିଲ ଅଛି ଆମେ ବି ଚାଷ କରନ୍ତି। ଆଉ ଆମର ବି ଗହମ ହେଇଥାନ୍ତା ହେଉନାହିଁ। ଆଉ ଖାଲି ଧାନ ଚାଷ ଟା ହଉଛି ଆଉ ଏ ବର୍ଷ ତ ପାଣିପାଗ। ଟିକଏ ଇଏ ହେଛି ପାଣି ଟିକେ ସର୍ଟେଜ୍ ଅଛି ଆ ବର୍ଷା ହେଉନି। ଆଉ ବର୍ଷା ହଉନି ସେଇ ଯୋଗୁ ଆମେ ଟିକେ ଅନେଇଛୁ କେନାଲ ରେ ପାଣି ଆଇ। ଲେ ଚାଷଟା ହବ ଟ୍ରାକ୍ଟରରେ ଯାଇକି କାଦୁଅ ଚାଷଟା କରିବୁ। ତମ ବିଲରେ କଣ କାଦୁଅ ଚାଷ ହେଲାଣି।
ଆଜ୍ଞା ନାଇଁ ଆମର ତ ଏଇନା ହେଇନି ପାଣି ତ ଆଜ୍ଞା ମିଳୁନି ଗରମ ତ ଆଜ୍ଞା ହଉଛି ଜୋର
ସେଇ ତ ଆଉ ପୃଥିବୀରେ ତ ପୁରା ସେଇ ଗରମ ହିଁ ହଉଛି ସବୁଆଡେ। ପ୍ରାୟ ହଉଛି।
ଆମେ ବି ଆଜ୍ଞା ଆଜ୍ଞା ଆମେ ବି ଆଜ୍ଞା ଗଛ ଲଗେଇଛୁ ଦୁନିଆ ସିଏ ପାଣି ଦବା ପଢୁଛି ପାଣି ପ ଦେଇ ଏଇନା ହଉନି ଯାହାହେଲେ ଗରମ ହଉଛି ଜୋର।
ହଁ ସେଇ ତ ଆଉ କଣ ଇଏ। ଚାଷ ମାସ ଚାଷୀ ଭାରି କଷ୍ଟରେ ରହୁଛନ୍ତି ଏମିତି ଆଉ ବିଲ ପନ୍ଦର ଛୋଟ ଷୋଳ ଗୁଣ୍ଠୁଥିଲେ କଣ ହବ? ଏମିତି ଖରା ଇଏରେଇ ଚାଷ ହେଇ ପାରୁନି ପାଣି ଟିକେ ଆଇିଲେ ଚାଷ ଟା ହୁଅନ୍ତା। ଭଲ ଚାଷ ହୁଅନ୍ତା ପାଣି ଟିକେ ହେଲେ ଗଛ ଟିକେ ପାଣି ପାଆନ୍ତା। ଆ ଚାଷ କାର୍ଯ୍ୟଟା ଭଲ ହୁଅନ୍ତା ଆମର ଟିକେ ଚାଷୀ ଉପକୃତ ହୁଅନ୍ତେ।
ଆଜ୍ଞା। ଆମର ଆଜ୍ଞା ଆଜ୍ଞା ଆମର ପରିବା ନଗେଇଛି କଣ ପୁଟଳ। ବାଇଗଣ ଭେଣ୍ଡି ଟମାଟର।
ଆ କି ସେମିତି ଆଉ ନେଇକି ବିକ୍ରି କରି ପରିବାର ଚଳଉଛ ନାଇଁ।
ଆଜ୍ଞା ପୁଣି ଆଜ୍ଞା ସଇଲାଣି ଆଜ୍ଞା ପୁଣି ପୁଣି ଆଜ୍ଞା ଲଗେଇଛୁ। ପୁଣି ଅମ ପୁଣି ତ ହେଲେ ପୁଣି ଆଜ୍ଞା ବିକା ହବ।
ଆମର ବି ତ ସେଇ ବିରି ଚାଷ ହବ ଭାବିଛୁ ବିରି କିଣା ହବ। ଦୁଇ ତିନି କିଗିରା କିଣା ହେଇଗଲେ ଆମର ହେଇଯିବ। ସେଇ ବିଲ ରେ ପକେଇକି ଚାଷ କରିବୁ ଆଉ ତମେ ଟିକେ ଆସିିକି ସାହାଯ୍ୟ କଲେ ହୁଅନ୍ତା। ତମେ ଆମର ଟିକେ ସାହାଯ୍ୟ କରନ୍ତ ଆମେ ତମର ଟିକେ ଚାଷ କାର୍ଯ୍ୟରେ ସାହାଯ୍ୟ କରିଦିଅନ୍ତେ। ଆଉ ମିଶିକି ଯା ହୁଅନ୍ତା ବିକ୍ରି କରି। ଦିଟା ଘର ଚଳନ୍ତା ଆଉ ସାଙ୍ଗ ହେଇକି ଚାଷ କରନ୍ତେ ଆଉ କଣ କହୁଛ? ହବ ନା ହବନି?
ହବ ଆଜ୍ଞା।
ହବ ତାହେଲେ ତମେ ତ ଜାଣିଛ ଚାଷ ଫାସ ବିଷୟରେ, ଆଉ ସେଇ ଯୋଗୁ କହୁଛି ତମକୁ ଆଉ, ଭଲ କି କରିବା ଯାହା ପଇସା ପତ୍ର ହେଲା ତାକୁ ନେଇକି ହାଟରେ ବିକ୍ରି କରିକି ଭଲ ରେଟ ରେ ଆମେ ଇଏ କରି କରିବା ଆଉ ଚାଷ କାର୍ଯ୍ୟ ଭଲ ହ କରିବା, ତାପରେ ତାକୁ ନେଇ ପୁଣି ଭଲ ଚାଷ କରିବା। ଭେଣ୍ଡି ଆଉଥରେ ଲଗେଇବା, ପୋଟଳ ଲଗେଇବା, ଆଉ ତମେ ଯୋଉ କହୁଥିଲ ଟମାଟର ଚାଷ? ତ ତମେ ଭଲ କରୁଛ।
ଆଜ୍ଞା, ସବୁ ଆଜ୍ଞା ଆମେ ଅଲଗା ଅଲଗା ଯା ନଗିଛୁ ମାନେ ସେଇ ଜାଗାରେ ଭେଣ୍ଡି ଆଜ୍ଞା ଅଲଗା ଦିଉଠୁ ଭେଣ୍ଡି। ବାଇଗଣ ମାନେ ସେଠି ଅଧିକା ଅଧିକା ଆଜ୍ଞା ସବଦରୁ କରିଚୁ ଆଉ।
ଆଉ ଭଲ ତାହେଲେ ଆଉ ଭଲ ଚାଷୀ ଆଉ।
ଯା ହେଲେ ଆଜ୍ଞା, ଆଉ ରେଟେ ଆଜ୍ଞା ବଢ଼ି ଗଲାଣିନା
ହଁ, ହଁ ଆମର ତ ଏଇ କଦଳୀ ଗଛ କାଲି ଲଗେଇଲୁ। ଆଉ ସେ କଦଳୀ ଗଛ ହଉ ହଉ? କଦଳୀ ହେଲେ ଏ ବଜାରରେ ବିକ୍ରି କରିବୁ ଆଉ। ଆଉ କଣ ସରସ୍ଵତୀ ପୂଜା, ଗଣେଶ ପୂଜା, ହଉଛି ନା ହଉନାହିଁ?
ଆଜ୍ଞା ଆମର ହଉଛି।
ଆମର ବି ତ ସେମତି ହଉଛି। ଠାକୁରଙ୍କୁ ନେଇକି ଆସୁଛୁ ମୂର୍ତ୍ତି ଗଡା ହଉଛି। ତାପରେ ଠାକୁର ପୂଜା ହଉଛି ଛୁଆ ହଜାର ହଜାର ଛୁଆ ଆସଛନ୍ତି। ଭୋଗ ଖାଆନ୍ତି ଆଉ ଗାଁ ରେ କୀର୍ତ୍ତନ ହୁଏ। ଛୁଆ ସବୁ କୀର୍ତ୍ତନ କରନ୍ତି। ଆପଣଙ୍କ ଗାଁରେ ହୁଏ?
ଆଜ୍ଞା।
ହଁ ଆମର ବି ତ ଏମିତି ପଟେ ଗଣେଶ ପୂଜା ହୁଏ। ସରସ୍ଵତୀ ପୂଜା ହୁଏ ସେଇଠରୁ ଯାହା ହୁଏ ଆମେ ବିଲରେ ଯୋଉ ପଇସା ଆସେ ସେଇ ଲଗୁ ଆଉ ବିଲ କଥା କଣ ଏଠୁ କହୁଥିଲ ଖରା ହଉଛି। ପାଣି ହଉନି
ନାଇଁ, ଆଜ୍ଞା ପାଣି ପାଇଁ ଆଜ୍ଞା ବାଟ ଅଛି ପାଣି ତ ବର୍ଷା ଟିକେ ହୁଅନ୍ତା ନାଇଁ ଖାଲି ଏ ଗରମ ହଉଛି। ଆମେ ବି ଭାରି କଷ୍ଟ ନା ନା ଯୋଉ ଗଛ ଯୋଉ ଲଗେଇଛୁ ଆଜ୍ଞା ପାଣି ଫାଣି ଦବାକୁ ପଡିବ ନା ନାଇଁ।
ହୁଁ ସେଟା ବି ତ ଠିକ କଥା ପାଣି ନହେଲେ ଗଛ କେମତି ଉଠିବ ଆଉ ସେ ତ ଖାଦ୍ୟ ପାଇବନି ଆଉ, ଖାଲି ଖରାରେ ତ ଘସା ଝାଉଁଳି ପଡୁଛନ୍ତି, ଉଠୁନାହାନ୍ତି ଟୋଟାଲି।
ଆମେ ଦି ଭାଇ ଆଜ୍ଞା ପୋଖରୀରୁ ଆଜ୍ଞା ପାଣି ବାଲ୍ଟିଆ ବାଲ୍ଟି ଆଣିକି
ବୋହିକି ପାଣି ଦଉଛ ଗଛରେ, ଆ ସେ ବହୁତ କଷ୍ଟ କରିବାକୁ ପଡ଼ୁଛି ଆଉ।
ଆଜ୍ଞା ଆପଣ କେମିତି ଦଉଛନ୍ତି?
ଆମର କଣ ଭାଇ ସେଇ ଅ ବା ଯୋଉ ପୋଖରୀରୁ କେନାଲ ଷ୍ଟାଇଲ ରେ କେନାଲ ଭଳିଆ କରିକି ପାଣି ଆଣୁଛୁ। ମାଲ କରି କରିକା ଆଉ ବିଲରେ ପାଣି ଦଉଚୁ ସେଇଆଗକୁ ଉପକୃତ ହେଉଛୁ ଯେମତି ଆଉ ଜଗିବାକୁ ପଡୁଛି ମାଙ୍କଡ ଆସୁଛନ୍ତି ନା, ଚାଷ ଜମିଟା ଯେହେତୁ କରିଛୁ। ଆଉ ଭେଣ୍ଡି ଫେଣ୍ଡି ଲାଗିଛି। ପୋଟଳ ଟମାଟର ଲାଗିଛି ଆଉ ଗାଁ ରେ ତ ଯୋର ରେ ମାଙ୍କଡ ଅଛନ୍ତି। ମାଙ୍କଡ଼, ଗାଈ, ଗୋରୁ, ଷେଣ୍ଢ? ସେମାନେ ସବୁ ଆସୁଛନ୍ତି ଆଉ ବାର
ଆଜ୍ଞା ଆଜ୍ଞା ଆମ ବାରରେ ଆଜ୍ଞା ମାଙ୍କଡ ଯାହା ହେଲେ ପୋଉଚନ୍ତି ଦଶଟା ଖଣ୍ଡେ ଆଜ୍ଞା।
ହଁ ସେଇ ପା ସବୁ ଗାଁରେ ଅସୁବିଧା ଆଉ ଆମର କଣ ତଥାପି ଚାଷୀ ଲୋକ ଆଉ ଯେମିତି ଯାହାହେଲେ ଜଗିବାକୁ ପଡ଼ିବ ଆଉ କଷ୍ଟ ନକଲେ କଣ ହବ ଭାଇ କୋହୁନ। ଆଉ କଣ ଭାଇ ଇଏ ଆମର ପା ହଁ ହଁ। ହଁ ଏଇ ଏଇ କାଲି ମାଙ୍କଡ଼ ପଶିଥିଲେ ଦଶଟା ଗୋଡ଼େଇ ଗୋଡ଼େଇ ଥେଇଆ ଯେ କୁହ ନାହିଁ ଷଣ୍ଡକୁ ପୁଣି ଏଇ ଆଜି ବାର ଭାଙ୍ଗି ଦେଇଚି। ଆଉ କାଲି କଥା ହେଇଚି ବାର ଟିକେ ଦେବୁ ବାଉଁଶ ଗଛ ଆଣିକି ଲଗେଇବୁ ଆଉ ବାର ଦୋଉ ବାଉଁଶ ଗଛ ଇଏରେ ଆଉ।
ଆଜ୍ଞା ନାଇଁ ଆଜ୍ଞା ବାର ଦେଇଥିଲୁ ଆଜ୍ଞା ସ୍ ଶେଣ୍ଢ ଦିଟା ଆାଇଲେ ଆଜ୍ଞା।
ଦେଇ ଦବନା ମଜବୁତ କରି ଦବନା ନହେଲେ ଚାଷ କେମିତି ହବ ପୁଣି ସବୁ ଖାଇଯିବେ ନଷ୍ଟ ହବ।
ଆଜ୍ଞା ଏତେ ବଡ ବି ଆଜ୍ଞା ଆମେ କରିଚୁ ଯାହାହେଲେ ବି ମୁଁ କହିଥିଲି ବଡ ଭାଇଙ୍କି କି ବଡ ଭାଇ ଦେଇଦବା ଆମେ ଯୋଉ ମୋଟା ଯୋଉ ଏ ଜାଲ ବ ବଡ ଭାଇ କହିଲେ ଲେ ଆଣିବା ଆଣିକି ଦବା ଆଉ। ମୁଁ କହିଲେ ହୋଉ ତମେ ନେଇଆସିବ ବଜାରରୁୁ ବଜାରରୁ ଆଣିଲେ ଦବା।
ହଁ ବଜାରରୁ ବି ଏଇନା ବୋହୁତ ଅ ଟଙ୍କା ମାଗୁ ଯେମିତି ଜାଲ ରେଟ୍ ବି ବଢ଼ିଯାଇଚି।
ଆଜ୍ଞା।
କିଲ ପିଛା ଛଅଶ ସାତଶ ଟଙ୍କାକି ଜାଲ ପଡୁଚି ଆ ଚାଷୀ ଲୋକ ଆମ ଏତେ ଆମର ଯେତେ ବାର ହେଲାଣି ଦେବା ପାଇଁ ଦଶ ହଁ ଭାଇ ଆଣିଥିଲି ମାଳେ ଯୋଉ ହାଟରୁ କିଣିକି ଆଣିଥେଲି
ଆଜ୍ଞା।
ଇଏ କୁଁ ଗୋଟେ କିଲ ପଛିକି କୋହୁଛନ୍ତି ଚାରିଶ ଟଙ୍କା ଜାଲ କିିଲ। ଆଉ ଆଇଲେ ଆମର ଦଶ କୋଡିଏ କିଲ ଦା ଜାଲ ଦରକାରେ ବାର ବୁଜିିବାକୁ। ଆଉ ଏତେ ପ ଟଙ୍କା ହିସାବ କଲେ ଦଶ ପନ୍ଦର ହଜାରେ ଖର୍ଚ୍ଚ ହେଇଯିବ। ଆଉ ସ୍ୟାଡ଼ୁକୁ ନ ଖର୍ଚ୍ଚ କଲେ ୟାଡ଼ୁକୁ ଗାଈଗୋରୁ ପଶିକି ହ ଲକ୍ଷେ ଲକ୍ଷେ ଟଙ୍କାର ଚାଷ ଖାଇକି ନଷ୍ଟ କରିଦେବେ ବୁଝୁଚନ୍ତି ଆଜ୍ଞା ଆ ସେଇଥି ପାଇଁ ଆମେ ଆମର ଇଏ କରୁଚୁ ଆଉ ଜାଲ ଆଣିଲୁ ଯାହା କରି ଆଉ ତମେ କୋଉ ଦିନ ଆଣିବ ଜାଲ? କିଣିକି।
ଆଜ୍ଞା ଆମେ ତ ଚାହୁଁଚୁ କାଲି ଦି ଦିନି ଭିତରେ ଲଗେଇଦୋବୁ ଆଣିକି। ଲୋକ ପାଇଁ କରିବା। ଆମେ ଦି ଭାଇ ଧରିକି ଟିକେ ବା ଫାଷ୍ଟେ ଆଜ୍ଞା ଆଣିକି ପୋତି ଦୋବୁ।
ହଁ ହଁ।
ତାପରେ ଆଜ୍ଞା ଆଣିକି ଯାଇକି ବାଉଣ୍ଡରି ଭଳିଆ ଘୁରେଇ ଦୋବୁ ଆଉ।
ହଁ ହଁ ଭାଇ ସେଟା ବି ଠିକ କଥା ଆଉ ଗୋଟେ ୟାଡେ ୟାଡେ ପଛୁକୁ ପଛୁକୁ ପଛକୁ ଆସିଲେ ଭଲ ହୁଅନ୍ତା ଯେ ଚାଷ କାର୍ଯ୍ୟ କରିବାକୁ ଭଲ ଲାଗନ୍ତା। ଆ ସେପଟେ ଗାଈ ଗୋରୁ ପଶି ଯାଉଚନ୍ତି ପଛପଟେ ସିନା କଭର କଲେ ହୁଅନ୍ତା।
ଆଜ୍ଞା।
ଆମେ ଜଗି ଦୋଉଚୁ ଘର ଯେହେତୁ ଅଛି ଗାଈମାନେ ଆମେ ବସି ପାଳି ପାଳି କରି ଘଣ୍ଟାଏ ଘଣ୍ଟାଏ ଜଗି ଯାଉଚୁ ଏଇ ଯୋଉ ଖରା ଯେମିତି ହୋଉଚି ତ ତଥାପି ଛାଇ ଗୋଟେ ଚ୍ ଚାଳ କୁଡ଼ିଆ ଘର କରିଦେଇଚୁ ତମର ଯେମତି କରଥେଲ କୋହୁଥିଲ ଏ ଯୋଉ ବାରି ପାଖରେ ଚାଳ ଘର ଟିଏ କରିକି ର ଜଗୁଚ ଦି ଭାଇ ଆମେ ବି ସେମିତି ଜଗୁଚୁ ପାଳି କରିକି। ଆଉ ଯାହା ଯେମତି ହେଇ ପାଳି କରି ଜଗୁଚୁ। ଆଉ ସେଣ୍ଢ ଆଇଲେ ଗୋଡୋଉଚୁ ଗାଈ ଆଇଲେ ଗୋଡୋଉଚୁ ଗାଁ ଲୋକ ତ ସବୁ ଛାଡି ଦୋଉଚନ୍ତି ଗାଈ ଗୋରୁ। ଏ ପୁଣି ଛେଳି ଦି ତିନିଟା ଲେଖା କିଏ ରଖିଲାଣି? ଛାଡୁଛନ୍ତି ଘର
ଆଜ୍ଞା ମୁଁ ଯାଇଥିଲି ଆମ ଯୋଉ ବାରି ପାଖରେ, ଯୋଉ ହେଇଥିଲା ଖଜୁରୀ।
ହଁ।
ହେଇଥିଲା ଭାଇ କହିଲା ଏକା ଯାଆନା, ଯୋଉ ସାପ ହେରିକା ଅଛି।
ଆଉ ଆଡେ କଂକ୍ରିଟ ଉପରେ ବି, ସେମିତି ପଳେଇ ଆଇଲେ ଭଲ ହୁଅନ୍ତା ଯେ। ଆଡେ ଘାସରେ କାଇଁ ବୁଲାବୁଲି କରିବ ଚାଷ ଫାସ ହେଇବନି କଂକ୍ରିଟ ଇଏ ବାଉଣ୍ଡ୍ରି ଦେଇଦବ। ସେ ତଳେ ଇଏ କରିକି ହେଇଯାଆନ୍ତା। ବୁଝିଲେ ହଁ।
ତମେ ଆଜ୍ଞା।
ଆଉ ଆର ବର୍ଷ କଣ ଚାଷ କରିଥିଲ? ଇଏ
ଆର ବର୍ଷ କରିଥିଲି କାକୁଡି, ଭେଣ୍ଡି ସେଇ ଏଇ ଆଉ ବିଲାତି
ଓ ହୋ ଭଲ ଭଲ, ବେପାର ହେଇଥିଲା ଭଲ?
ଆଜ୍ଞା ଏଇନା ତ, ମାର୍କେଟରେ ଆଜ୍ଞା ଏଇନା ତ ବଢିଗଲାଣି ସବୁ।
ଆ ବ ମାର୍କେ ହାଟରେ ଯେତେ ରେଟ ଟଙ୍କା ହବ। ଅଧିକା ବୋଧେ ବାଇଗଣ ବେପାର ହଉଥିବ? ବାଇଗଣ, ପୋଟଳ କଣ ପାଇଁ କହିଲେ, ଏବେ ଯୋଉ ବାହାଘର ହେଉଛି ଦହି ବାଇଗଣ କରୁଛନ୍ତି, ଆଉ ପୋଟଳ ବେସନ କରୁଛନ୍ତି। ଆଉ ଚାଷରୁ ହିଁ କଲେ ସିନା ଆମେ ସିନା ଚାଷ କଲେ, ସିଏ ନେଇ ଭୋଜି କରିବେ। ଆଉ ଚାଷ ଆମେ ନ କଲେ କେମିତି କଣ ହବ? ଆଉ ଆମର ତ ଏଇ ବା ବାର ଦେଇଦେଲୁ ଆଉ, କଦଳୀ ଗଛ ଲଗେଇବୁ କହିଛୁ ଚାରି କରେ। ମଝିରୁ ଗୋଟେ ଗାଡିଆ ଖୋଳା ହବ, ମାଛ ଚାଷ ଟା ହବ। ଆଉ କେମିତି କଣ ଇଏ କରି? ହଁ ସେଇ ମା
ଆ ଆଜ୍ଞା ଶୁଣନ୍ତୁ ଆ - ଆ ଆଗକୁ ଯାଉ ଆଜ୍ଞା ଭଲ ହବ, ମୋରି ଭଲ ହବ। ତମେ ତମର ଆଜ୍ଞା ଭାଇ ରୁହନ୍ତୁ। ବଡ ଭାଇ
ଆଉ ଏତିକିରେ ରହିବା ହଉ ହଉ। ହଉ ଭାଇ ହଉ ଭାଇ ରହୁଛି ବିଦାୟ।
ହଉ ଭାଇ ହଉ ରହୁଛି। ରହିବି? ହଉ ଭାଇ କଣ ଆଉ?